ହଁ କୁହ।
ହଁ। ଆଉ ମୋର ମୋର ରଜ ତ ବହୁତ ତୁ ଭଲରେ କଟିଲାନି। କାହିଁକିନା ମୁଁ ଟିକେ ଘରୁକୁ ଯାଇପାରିଲିନି। ଆଉ ରଜରେ ଟିକେ କାମ ନଥିଲା ଦୁଇ ଦିନି ଛୁଟି ଥିଲା ମୋ ଶାଶ ଶୁ ଘରକୁ ଯାଇଥିଲି ହେଲେ ଦୋଳି ଖେଳି ପାରିଲିନି ଆଉ ମୁଁ ଟିକେ ନୂଆ ଡ୍ରେସ ବି ପିନ୍ଧି ପାରିଲିନି କାହିଁକି ନା ଆମର ଅଁ ଛୁତିକିଆ ହେଇଯାଇଥିଲା ଅଁ ଜଣଙ୍କର ସେଥିପାଇଁ ମ ମାନେ କିଛି ବି ହେଇ ପାରିଲାନି। ହଁ ପିଠା ବି ହେଇ ନଥିଲା ହେଲେ ସାହି ପଡିଶାରେ ଯୋଉ ପିଠା ଦେଇଥିଲେ ତାକୁ ଖାଇଦେଲୁ ଆଉ।
ଆଚ୍ଛା ଏ ବର୍ଷ ତମର ଭଲ ରେ ଯାଇନି ନା?
ନା।
ନୂଆ ଡ୍ରେସ ବି କରିନ।
କରିଥିଲି ହେଲେ ପିନ୍ଧି ପାରିଲିନି। ହଁ।
ଆଉ ତମକୁ କୋଉ ରୋଷେଇ ଭଲ ଲାଗେ ମାନେ ଭଲସେ ତମେ ବନେଇବାର ଅ ତାର ଉଁ କହିପାରିବ କେମିତି କଣ ବନାଅ?
ହଁ ମୁଁ ବିରିୟାନୀ ବଢିଆ ସେ କରେ।
ତମୁକୁ ବିରିୟାନୀ ବନେଇ ଆସଛି? କେମିତି ବନାଅ କୁହ ତ।
ଆ ଫାଷ୍ଟ ତ ମୁଁ କଣ କରେ ଏଁ ପ୍ରଥମେ ଏଁ ଚିକେନ କୁ ମ୍ୟାରିନେ ଏ ସରି ଚିକେନ କୁ ଦହି ଆଉ ଆଉ ପିଆଜ, ଅଦା, ରସୁଣ ର ଯୋଉ ଅ ମିଶ୍ରଣ ଆଉ ତା ଦେହରେ ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଅଁ ଆକୁ ସବୁ ପକେଇକି ଭଲସେ ମି ମି
ମାନେ ମସଲା ସବୁ ପକେଇକି ଦହି ପକେଇକି ତା ସହିତ ଅ
ତାକୁ ମିଶେଇକି ରଖିଦିଏ ସାଇଡରେ। ହଁ ତାପରେ କଣ କରେ ନା ବିରିୟାନୀ ର ଯୋଉ ଚାଉଳଟେ ସେଇଟାକୁ ମୁଁ ଅ ଭିଜେଇକି ରଖିଦିଏ କି ଦଶ ପନ୍ଦର ମିନିଟ ଠିକ ଅଛି। ତ ଆଉ ଗୋଟେ ପଟ ହଁ। ଆଉ ପିଆଜ ମାନେ ଯେତିକି ଆମର ଦରକାର, ଦରକାର ମୁତାବିକ ମୁଁ ପିଆଜ ଆଣେ ତାକୁ ମୁଁ ପୁରା ପତଳା, ପତଳା ପୁରା କାଟିକି ଲମ୍ବା, ଲମ୍ବା ତାକୁ ତେଲରେ ଭଲସେ ଫ୍ରାଏ କରେ। ତାକୁ ଉପରେ ଦବାକୁ ପଡେ ନା। ହଁ ଛାଣିଦିଏ। ତ ସିଏ ଟିକେ ଭଲସେ ଛାଣି ହେଇଲା ପରେ ତାକୁ ଗୋଟେ କାଗଜ ଉପରୁକୁ କାଢିକି ରଖିଦିଏ ଯେମିତି ତା ଦେହରୁ ତେଲ ଟା ଭଲସେ ଛାଡ଼ିଯିବ ହଁ, ହଁ, ହଁ। ତାପରେ କଣ କରେ ନା ଅଂ ପୁଣି ଆଉ କିଛି ପିଆଜ କାଟିକି ରଖିଥାଏ ଯୋଉଟା କି ତେଲରେ ମୁଁ ଭାଜେ ଆଉ ତେଲରେ ଭାଜି ହେଇଗଲା ପରେ ଯୋଉ ଚିକେନ ଟାକୁ ମୁଁ ମିଶେଇକି ରଖିଥିଲି ଯୋଉ ଦହି ଆଉ ସବୁ ଅଂ ମସଲା ଦେଇକି ସେଇଟାକୁ ତା ଦେହରେ ପକ ପକେଇକି, ତାକୁ ଟିକେ ମାନେ ଯୋଉ ଗ୍ୟାସ ରେ ଟିକେ ଧୀରେ, ଧୀରେ ତାକୁ ମୁଁ ଭଲସେ ରୋଷେଇ ମାନେ ଭଲସେ ତାକୁ ସିଝିବାକୁ ଦିଏ ତାପରେ ସେ ଭଲସେ କଷି ହେଇଗଲା ପରେ ଯୋଉ ମାନେ ଅଧା କଷି ହେଇଗଲା ପରେ ଠିକ୍ ଅଛି। ଅଦା ରସୁଣ ପେଷ୍ଟ ତା ଦେରେ ପୁରା ମିଶେହେଇକି ରୁହେ।
ଏ ସେଇ ଚିକ ଆଛା ଚିକେନ ରେ ଗୋଳେଇକି ରଖି ଦେଇେଇଥାଉ ଏକାଥରେ ଅଦା ରସୁଣ ପେଷ୍ଟ ବି ପକେଇ ଦେଇଥାଉ।
ପିଆଜ ରେ ଅଦା ରସୁଣ ପେଷ୍ଟ କୁ ଭଲସେ କଷିଦବ କିନ୍ତୁ ଯୋଉ ଚିକେନରେ ଆଁ ଦହିଟା ଯୋଉ କରିଥିବ ସେତେବେଳେ ଆଉ ଦବ। ବନି ଅଦା ରସୁଣ ପେଷ୍ଟ ଏଇ ଦିଟା ଉପାୟରେ ବି ତମେ କରିପାରିବ। ହଁ, ହଁ ତ ଖାଲି ଦହିଟା ପାଇଲେ ଏଁ ଯୋଉ ଗୋଳେଇକି ରଖିଦବ ଦହି ହଳଦୀ ଲୁଣ, ଆଉ ଟିକେ ସୋରିଷ ତେଲ ଗୋଳେଇକି ରଖିଦବ, ଆଉ ପିଆଜ ଅଦା ରସୁଣ ପେଷ୍ଟ କୁ ଭଲସେ ତାକୁ କଷିବ, ଆଉ ମସଲା ଯେତେ ଭଲସେ କଷି ହବ ସେତେ ମାନେ ତାର ବାସ୍ନା ଟା ବହୁତ ଭଲ ଆସିବ ଆଉ।
ସେ ସେ ଖାଇବାକୁ ସେତେ ଭଲ ଲାଗେ।
ଆଉ ସେଇ ମସଲା କଷି ହେଇଗଲା ପରେ ଉ ଚିକେନ ଟାକୁ ତା ଦେହରେ ଦବ। ଚିକେନ ଅ ମାନେ ଅଧା ଭଲ ରୋଷେଇ ହେଇଗଲା ପରେ ଅଧା ମାନେ କଷି ହେଲା ପରେ ଆଉ ଗୋଟେ ପଟେ ସାଇଡରେ ଭ ଭାତଟା କୁ ବସେଇବ ଯୋଉ, ଯୋଉ ଭିଜେଇକି ରଖିଥିବା ଚାଉଳକୁ
ଚାଉଳ ଟା ଯୋଉଟା
ବିରିୟାନୀ ହଁ, ହଁ ଛାଣିକି ହଁ। ହଁ ଭାତ ବସେଇିବ ଆଉ ସେ ଏଥିରେ ହଉଛି ସବୁ ଗୋଟା ମସଲା ପକେଇବ ଯେମିତି କିି ଲବଙ୍ଗ ଆଉ ହଉ ସେ ଗୋଟେ ଯୋଉ ହଁ ଡାଲଚିନି ହଁ ଯାହାବି କିଛି ଗୋଟା ମସଲା ହଁ, ହଁ, ହଁ, ହଁ, ହଁ, ହଁ ସେଇଟା ଅନାସୀ ଫୁଲ ତାକୁ କହନ୍ତି। ସେଇଟା। ଆଉ ଯାଇ ଫଳ ହ ଆଉ ଟିକେ ଯଦି ପୋଦିନା ପତ୍ର ପତ୍ର ଲେମ୍ବୁ ବି ଥିବ ଲେମ୍ବୁକୁ ଯୋଉ ଗୋଲ କଲେ ଏମିତି ପତଳା ପତଳା କାଟିକି ତାଥେର ରେ ପକେଇଦବ। ଆଉ ଟିକେ କିନ୍ତୁ ଗୋଟେ ଗୋଟେ ଚାମଚ ତେଲ ଦବ ଠିକ ଅଛି ଯେମିତି ଚାଉଳରେ ଟିକେ ଭଲସେ ମାନେ ଲାଖି ଲାଗି ଯିବନି ଆଉ ଭଲସେ ହବ ଆଉ ତେଲ ଦେଲେ ଆଉ ତାପରେ କତଟା ହେଇିଲ ତାକୁ ଗାେଇିକି ରଖ ରଖି ଗୋଟେ ପଟ ସାଇଡ ରେ ଠିକ ଅଛି ସେତେବେଳକୁ ଏତିକି ସମୟ କରିବା ଭିତରେ ଯଉ ଚିକେନ ଟା ଆମର ଭଲସେ କଷି ହେଇଯାଇଥିବ ତାପରେ କଣ କରିବ ତାପରେ ତାକୁ ଅ ଗୋଟେ ଜାଗାରେ ଯୋଉଥିରେ ତମେ ଲେୟାରିଙ୍ଗ କରିବ ସେ ଜାଗାରେ ତଳେ ହଉଛି ଟିକେ ଏମିତି ହାଲକା ବଟର ପେପର ଯଦି ଥିବ ଭଲ କଥା। ନହେଲୋଇ ତେଲ ଏମିତି ଟିକେ ମାାରିଦବ ଗୋଟେ ଜାଗାରେ ଯେମିତି କି ତଳେ ଲାଖିବନି ଯଦି ତମେ ସେଇଟା ନ କରିବ ଦେନ ତମେ ଯୋଉ ଜାଗାରେ ଚିକେନ କରିଥିବ କଡେଇରେ ହଉ ପଛେ ଏଇ ଚିକେନ କଣ କରିବ ଚିକେନ ଟାକୁ ଗୋଟେ ଜାଗାକୁ କାଢିଦବ ଅଧା ଚିକେନ ତାପରେ ଯୋଉ ଚିକେନ ଥିବ ତା ଉପରେ ଭାତ ଟାକୁ ପକେଇଦବ ଅ ଯଦି ତମେ ଅଳ୍ପ କରିବାକୁ ଚାହୁଁ ଥ ତ ଦେ ଚିକେନ ଯାହା ଥିବ କଡ଼େଇ ରେ ଭାତ ଟାକୁ ପକେଇଦବ ତା ଉପରେ ଯଦି ତମେ ଅଧିକ
କିନ୍ତୁ ଶ କିନ୍ତୁ ଯଦି ତମେ ଫାଇ କିଛି ଅ ଚିକେନ ଦେଇକି ତାପରେ କିଛି ଭାତ ଦଉଛ ତାପରେ କିଛି ଚିକେନ ଦଉଛ ତ ସେଇଟା ବି ହେଇ
ହଁ ସେଇଟା କିନ୍ତୁ ଅଧିକ ଲୋକ ଖାଇବା ପାଇଁ ଯଦି ତମେ ତ କେବଳ ଜଣ ଗ ଖାଇବା ପାଇଁ ରାନ୍ଧିବ ତାହେଲେ କଣ କରିବ ନା ଯୋଉ ଚିକେନ ଯୋଉଥିରେ ରାନ୍ଧିଥିବ ସେଇଥିରେ କଣ କରିବ ନା ଚିକେନ ତ ଥିବ ନା। ତା ଉପରେ ଭାତ ଟାକୁ ପକେଇ ଦବ ପକେଇ ଦେଇକି ଆ ତାପରେ କଣ କରିବା ନା ବିରିୟାନୀ ମସଲା ଥିବ ବିରିୟାନୀ ଯୋଉ ମସଲା ଗୁଣ୍ଡଟେ ସେଇ ମସଲା ଟାକୁ ପକେଇବ ତାପରେ ଟିକେ ଧନିଆ ପତ୍ର ପୋଦିନାଆ ପତ୍ର କାଟିକି ରଖିଥିବ ସେଇଟାକୁ ଟିକେ ଦବ ଆଉ ତା ଉପରେ ଟିକେ ଗୁଆ ଘିଅ ହଉ କି ନହଲେ ଉଁ ଯୋଉ ଆମର ଲହୁଣୀ ଆସିଲ ଯୋଉ ବଟର
ଯୋଉଟା ହଁ ଲହୁଣୀ
ହଁ ସେଇଟା ସେଇଟାକୁ ବି ପକେଇ ପାରିବ ଉପରେ ଟିକେ ବାସ୍ନା ହବା ପାଇଁ ତାର
ବାସ୍ନା ହବା ପାଇଁ ତାପରେ ନହେଲେ ଆମେ ଯୋଉ କେଶର ବି ଦେଇହେବ।
ହଁ ହଁ କେଶର ଟିକେ କ୍ଷୀରରେ କେଶର ଦେଇକି ହଁ ଯଦି ଥିବ ତ ଦେଇପାରିବ ଯଦି ନ ବି ଥିବ କେବଳ ଏତିକିରେ ବି ଯୋଉ ଗୋଟା ମସଲା ଥିବ ତାର ଦେିରେ ବି ସେ ବିରିୟାନୀ ଟା ବହୁତ ଭଲ ଲାଗିବ ତ ମୁଁ କଣ କରେ ନା ଯେତେବେଳେ କିଏ କୁଣିଆ ଆସନ୍ତି ତ ଏଇ ସବୁ ଜିନିଷ କରେ ନହେଲେ ନାଇଁ। ଘରେ ଯେତେବେଳେ ବନାଏ ଏକୁଟିଆ କି କଣ ତ ମୁଁ ଏତିକି ଜିନିଷ ବି ବନାଏ ସେଇଟା ବହୁତ ଖାଇବା ପାଇଁ ଭଲ ଲାଗେ ହେଲା। ତାପରେ ଏମିତି ପକେଇ ଦେଇକି ହଁ ତାକୁ ଏମିତି ଘୋଟଣୀ ଦେଇ ଦେଇକି ତାକୁ ଦଶ ମିନିଟ ଯୋଉ ସ୍ଲୋରେ ଏମିତି ଭଲସେ ରାନ୍ଧିବା ପାଇଁ ଦେଇଦବ ହେଲା। ଘୋଡ଼େଇ ଦବ ତାପର ଦ ହଁ ହଁ ଗ୍ୟାସ ତାପରେ ତାପରେ ଦଶ ମିନିଟ ପରେ ବନ୍ଦ କରିଦବ ଦଶ ରୁ ପନ୍ଦର ମିନିଟ ଦବ ତାପରେ ଯେତେବେଳେ କାଢିବ ତାପରେ ହଁ ତା ସହିତ ତମେ ରାଇତା ବି କରିବ ଯୋଉଟା କି ଆଗୁଆ ଟିକେ କରିକି ରଖିଥିବ ଖାଇବାର ଉ ପନ୍ଦର କୋଡିଏ ମିନିଟ ଆଗରୁ ରାଇତା ଟା ବନେଇକି ରଖିବ ଯୋଉଟା କି ଖାଇବା ପାଇଁ ଭଲ ଲାଗେ ଆଉ ସ ଆ ସାଙ୍ଗେ ସାଙ୍ଗେ ଯୋଉଟା ବନେଇଲେ ସେଇଟା ଟିକେ ଭଲ ଲାଗେ ନା ଆଗୁଆ ଟିକେ ଦହିରେ ପିଆଜ ଟିକ ଟିକ କରି କାଢିଦବ ଯଦି ତମର କାକୁଡି ଅଛି କାକୁଡି ବି ଟିକେ ପକେଇିବ ଆଉ ପୋଦିନା ପତ୍ର ମେନ ତ ପୋଦିନା ପତ୍ର
ପଦିନା ପତ୍ର ର ବାସ୍ନା ଟା ବା ପଦିନା ପତ୍ର ଟା ବାସ୍ନା ଟା ବହୁତ ଭଲ ଲାଗେ। ହ।
ହଁ ପୋଦିନା ପତ୍ର ଆଉ ଗୋଟା ମସଲା ଏଇଟା ବିରିୟାନୀର ମାନେ ପୁରା ମେନ୍ ଜିନିଷ ହେଲା ତ ସେଇ ଏକ ରାଇତାରେ ତମେ ଟିକେ ଗୋଲମରିଚ ଗୁଣ୍ଡ ଆଉ ଟିକେ ଯୋଉ ଆମର ଚାଟ ମସଲା ସେଟାକୁ ଦେଇ ଦେଇେଇକି ତାକୁ ଟିକେ ଭଲ ଲାଗି ଗୋଳେଇ ଦେଇକି ଯେତିକି ଦରକାର ଖାଇବା ପାଇଁ ଲୁଣ ସେତିକି ପକେଇ ଦେଇକି ତାକୁ ରଖିଦବ ତାପରେ ଦଶ ମିନିଟ ପରେ ବିରିୟାନୀ ହେଇଯାଇଥିବ ତାକୁ ଆଣିକି ଖାଇବ ଆଉ ଏତେ ବଢିଆ ଲାଗିବ ଖାଇବା ପାଇଁ ମୁଁ ସବୁ ବିରିୟାନୀ କରେ ଆଳୁ ବିରିୟାନୀ ବି କରେ ଖାଲି ଆଳୁରେ
ଖାଲି ଆଳୁରେ କେମିତି ବିରିୟାନୀ ଯେମିତି କରୁଛ ଏବେ ଚିକେନ ବି
ହଁ ଯେମିତି ଚିକେନ ବିରିୟାନୀ ସେମିତି ହଁ ମାନେ ଆଳୁଟାକୁ ସେମିତି ତମାନେ କଣଛୁ ଆଳୁ ଟାକୁୁ ଟିକେ ତେଲରେ ଭାଜିଦବ
ତମକୁ ଆଳୁ ଖାଇବାକୁ ଭଲ ଲାଗେ?
ତେ ଆଳୁ ବହୁତ ପସନ୍ଦ ମୋ ସ୍ୱାମୀଙ୍କୁ ବି ଆଳୁ ବହୁତ ପସନ୍ଦ।
ମତେ ଆଳୁ ଜମା ଭଲ ଲାଗେ ନାଇଁ
ଆଉ କୋଉ ପରିବା ଭଲ ଲାଗେ ସେଇଥିରେ ବିରିୟାନୀ କରିଦବ
ମତେ ପୋଟଳ ଭଲ ଲାଗେ ଜହ୍ନୀ ଭଲ ଲାଗେ କବି ଭଲ ଫୁଲ କୋବି ଭଲ ଲାଗେ ଫୁଲ କୋବି ବି ଭଲ ଲାଗେ ଆଉ ମତେ ଏଇ ସବୁ ଭଲ ଲାଗେ
ଫୁଲକୋବିରେ ଚିଲ୍ଲି ଫୁଲକୋବି କରିବ
ହଁ ଚିଲି ଫୁଲକୋବି ଚିଲି ତ ଭଲ ଲାଗେ ମୁ ଫୁଲକୋବିରେ ଚିଲି ବନେଇଦିଏ ମୁଁ ଖାଏ।
ଆଉ ପୋଟଳରେ ଆଉ ପୋଟଳରେ ପୋଟଳ କୁର୍ମା କରିବ ମୁଁ ବହୁତ ବଢିଆ ସେ ବନାହି ପୋଟଳକୁର୍ମା
ପୋଟଳ କରର୍ମା ହଁ ସେଇଟା ବି ଭଲ ଲାଗେ ମତେ ଭୋଜିର ଯୋଉ ପୋଟଳ କର୍ମା ହୁଏ ମତେ ସେଇଟା ତ ବହୁତ ବଢିଆ ଲାଗେ।
ହଁ ମୁଁ ସେମିତି ହିଁ କରେ ମୁଁ ସେମିତି ଟାଇପ ର ହିଁ କରେ ଘରେ ପୁରା ଏକଦମ ତମକୁ ଭୋଜି ଷ୍ଟାଇଲରେ ହିଁ ଲାଗିବ। ମୋ ସମାମୀକୁ ବହୁତ ପସନ୍ଦ ହଁ କାଜୁ ଚାରୁମଗଜ ହଁ ବାଦାମ ନ ପ ଲେ ବି ଚଳିବ ମେନ ତ କାଜୁ ଆଉ ଚାରୁମଗ ସ କା ଯାହା ହେଲେ ବି ବାଦାମ ଯେତେବେଳେ ଯେତେବେଳେ ଘରେ ଥାଏ ବାଦାମ ମାନେ ସେତେବେଳେ ମୁଁ ପକେଇବ ଯେତେବେଳେ ନଥାଏ ସେତେବେଳେ ମୁଁ ବିନା ଯୋଉ ବାଦାମ ରେ କରିଦଉ।
ଜାଣିଛୁ ଆମେ ଗୋଟେ ଜାଗାକୁ ଥରେ ବୁଲିବା ପାଇଁ ଯାଇଥିଲୁ ସେଠି ଆମେ ବିରିୟାନୀ ଖାଇଲୁ। ବିରିୟାନୀ ଆମରି ଉ ଆମେ କଣ ଯୋଉଠି ବିରିୟାନୀ ଖାଆନ୍ତି ଆମେ ପଛରେ ତ ରାଇତା ପୁଣି ମାଗନ୍ତି ନା।
ହୁଁ ହୁଁ ହୁଁ ହୁଁ।
ଆମେରା ମାଗି ଖାଆନ୍ତି। କି ଆମର ଯଦି ଦରକାର ଏପଟେ ଆମେ ମାଗନ୍ତି। ଆମେ ଗୋଟେ ଜାଗାରେ ଖାଇଲୁ। ସେ ଜାଗାରେ ରାଇତା ଆମେ ଯଦି ଏକ୍ସଟ୍ରା ରାଇତା ମାଗିଲୁ ଆମକୁ ଏକ୍ସଟ୍ରା ରାଇତା ପାଇଁ ଆଣିଛ ଆମକୁ କହିଲେ କୋଡିଏ ଟଙ୍କା ଏକ୍ସଟ୍ରା ରାଇତା।
ଓହୋ ସେ ତମକୁ ଠକେଇଦେଲେ।
ସତରେ ବା।